ହ୍ୟାଲୋ।
ହୁଁ ଜୟ ଗୁରୁ।
ହୁ଼ଁ ହୁ଼ଁ।
କଣ କରୁଥିଲେ?
ଏବେ ବସିଚି ରୋଷେଇ ସାରିକି କେହି ଖାଇନାହାନ୍ତି। ରୋଷେଇ ସାରିଲି ସବୁ ଆର ହ୍ୟାଲୋ।
ଖିଆପିଆ ହେଇନି ଆରାମ୍ଭ ହେଇନି?
ନାଇଁ ଖାଇନାହାନ୍ତି କେହି ଖାଇଛନ୍ତି ଡେରିରେ ତ ଆଉ ଟିକେ ପରେ ଗଲେ ଖାଇବେ ଆଉ ଆପଣ କେହି ଖାଇନାହାନ୍ତି।
ଏ ନାଇଁ ଏ ସମସ୍ତେ ଖାଇଛନ୍ତି ଆଉ ଆଉ ଅଛନ୍ତି ଆ ତାପରେ ଝିଅ ଟା ଏଇନା ସ୍କୁଲୁ ଆଇଲା।
ହୁଁ ସ୍କୁଲ ଖୋଲିଗଲାଣି ଏଥର ପିଲାଙ୍କର।
ଠୁ ଖୋଲିଲାଣି ଯେ ମୁଁ ପ୍ରଥମ ଦିନ ଝିଅ ଟା ପଠେଇ ନଥିଲୁ ଏଇ ସ୍କୁଲରେ ତ ଯାଉଛି ସ ନେଇକ ତମେସ୍ତ ଦଉନ ଛାଡୁନୁ।
ଆର ବର୍ଷ କେମିତି କଣ ରଜ ବ କରିଲ।
ଆମର ଏଠି ରଜ ଟା ଭଲ ଏ ବର୍ଷ ଟିକେ ହେଲା ଏ ବର୍ଷ ମାନେ କୋଉ ବର୍ଷ ହୁଏନି ରଜ ମହୋତ୍ସବ ଟା କୋଉ ଦିନ ହୁଏନି ଏଇ ବର୍ଷ ପ୍ରଥମ ଆମର ରଜ ମହୋତ୍ସବ ପାଳନ ହେଇଥିଲା ତ ସବୁ ମାନେ ଗାଁରେ ଯେତେ ଝିଅ ସବୁ ଅଛନ୍ତି ମାନେ ବାହାଲା ଝିଅ ନୁହେଁ ଅବାର ଝିଅ ସେମାନେ ସବୁ କଲେ ତାମର ବାହାଲା ଝିଅ ମାନଙ୍କୁ ବି ନିମନ୍ତ୍ରଣ କରିଥିଲେ ସେମାନେ ବି ଆସିଥିଲେ ସବୁ ସବୁ ଆସିଥିଲେ ଆସିଲ ଏଠି ସବୁ ପ୍ରକାର ତିନ ଚାରି ପ୍ରକାର ଦୋଳି ଲାଗିଥିଲା ତାପରେ ହଉଛି ନାଚ ହେଲା ଆଉ ହଉଛି କବାଡି ଖେଳ ଯୋଉ ବାଟି ଚାମଚ ଆଉ ଆଉ ସବୁ ପ୍ରକାର ହେଲା ମୋ ଝିଅ ବି ସେଥିରେ ଭାଗ ନେଇଥିଲା ବି ମାନେ ଯୋଉ ବାଟି ଚାମଚରେ ଭାଗ ନେଇଥିଲା ସେକେଣ୍ଡ ହେଇଥିଲା ଆଉ ନାଚରେ ହଉଛି ଭଲ ନାଚିଲା ପ୍ରାଇଜ ବି ପାଇଲା। ଏମତି ହେଇଥିଲା ଭୋଜି ବି ହେଇଥିଲା ସମସ୍ତ ଛୁଆ ମାନେ ଖାଇବା ପାଇଁ ଗୁପଚୁପ୍ ଫୁପଚୁପ୍ ସବୁ ହେଇଥିଲା ଆଉ।
ହଁ ଆମର ବି ଏଠି ଆପଣ ଯେମିତି କହିଲେ ବି ଆମର ବି ସେମିତି ଏଠି ହେଇଥିଲା। ରଜ ପ୍ରଥମ ରଜରେ ଉଁ ଉଁ ଭଲ ହେଇଥିଲା ତାପରେ ରଜ ସବୁ ଝିଅମାନେ ସବୁ ଭଲ ଡେକୋରେସନ କରିକି କରିଥିଲେ ଏଁ ଏଁ। ପରନ୍ତି ଯେମିତି ଦୋଳି ପୁଣି ତିନି ଚାରି ପ୍ରକାର ର ହେଇଥିଲା ଆଉ ସବୁ ଝିଅ ମାନଙ୍କୁ ବି ଡକା ପକେଇଥିଲେ ବା ତାପରେ ସେଠିକି ସବୁ ସକାଳୁ ସବୁ ଯାଇକି ସେଠି ଦୋଳି ଖେଳିଲେ ସବୁ ଖେଳ ବିଭିନ୍ନ ପ୍ରକାର ତ ପିଲାଙ୍କ ପାଇଁ ବଡ଼ ଲୋକ ବଡ଼ ଝିଅ ପାଇଁ ସବୁ ଖେଳ କରିଥିଲେ ଆଉ ଖେଳ ଖେଳ କଲେ ତାର ସନ୍ଧ୍ୟାରେ ନାଚ ଗୀତ ସବୁ କରିଥିଲେ।
ହୁଁ।
ସବୁ ପ୍ରକାର କଲେ ତାପରେ ଖାଇବା ପିଇବା ବି ଆୟୋଜନ ର ବ୍ୟବ କରିଥିଲେ ସେଠି ସମସ୍ତେ ଖାଇଲେ ଆପଣଙ୍କର
ଏବେ ଚାଲୁ ହେଇସିଲଣି ସବୁଆଡେ ନା ଏଇ ପ୍ରୋଗ୍ରାମ ଟା ସବୁଆଡେ ଚାଲ ହଇ ଚଲଣି। ସଡେ ନହେଲେ ମାନେ ଗାଁ ଗାଁରେ ସବୁ ମାନେ ଛୁଆ ପିଲା ମାନେ ସବୁ ଟ୍ୟାଲେଣ୍ଟ ସେମାନଙ୍କର ଅଛି ନା ସେମାନେ ଜାଣିବେ କେମିତି ସବୁ ନାଚ ଫାଚ ସବୁ ମାନେ ଶିଖା ଦିଆ ହଉଛି ନା ସେଥିରେ ଚାନ୍ସ ତାଙ୍କୁ ମିଳୁଛି ସେମାନେ ତାଙ୍କର ଯୋଉ ନାଚ ଫାଚ ପ୍ରୋଗ୍ରାମ ସବୁ ଦେଖ ଦେଖ ପାଇଁ ସେନ ପ୍ରତ୍ୟେକ ଗାଁ ଗାଁ ବି ହେଇ ସାରିଲାଣି ତାପରେ ଆଉ ସହର ମାନଙ୍କରେ ଯେମିତି ସବୁ ପାର୍କ ଫାର୍କ ଥିଲା ଏବେ ବି ସବୁ ଗାଁ ଗାଁ ପାର୍କ ହେଇଗଲାଣି ସବୁ ହଉଛି ଛୁଆ ମାନେ ବି ଭଲ ମାନେ ବେଶୀ ତାଙ୍କର ପାର୍କ ମାନଙ୍କରେ ବେଶୀ ଦୋଳି ନାହିଁ କି ହ୍ୟାଲୋ।
ବି ସେମିତି ହେଇଥିଲା ଆମର
ମୁଁ କଛି ଆପଣ ଆପଣଙ୍କ ଘର ଟା ବଜାର ତଖତି
ହଁ ହଁ।
ଆ ମର ତ ଗାଁ ଆଉ।
ହଁ। ଆମର ବି ଏଠି ଭଲ ହେଇଥିଲା ବଡ ବଡ ଦୋଳି ହେଇଥିଲା ତାପରେ ଭଲ ପିଠାରେ ଭାଗ ନେଇଥିଲେ ବିଭିନ୍ନ ପ୍ରକାର ଶଙ୍ଖ ହୁଳଦୀରେ ଭାଗ ନେଇଥିଲେ ତାପରେ ସମ ଦୋଳି ହେଲା ତାପରେ ଏଠି ମନା ବଜାର ସବୁ ଛଟ ବଡ଼ ମେନା ବଜାର ପଢ ଦେଥିଲା। ପିଲାମାନେ ସବୁ କିଣାକିଣି କରିଲେ। ଖାଇଲେ ପିଇଲେ ସବୁ ପ୍ରକାର ହେଇଥିଲା ଆଉ।
ଓହୋ ବଟ ଆକାରରେ ଟିକେ ହେଇଥିଲା।
ହଁ।
ଆମଠୁ ଟିକେ ବଡ ଆକାର ହେଇଥିଲା ହଉ ଆମର ଏଇ ବର୍ଷ ପ୍ରଥମ ହେଇଛି ତ। ଆମର ଅ ଯୋଉ କଣ କହିଲା ଆମର ବି ମର୍ ପୂଜା ପୂଜା ସବୁ ଥିଲା ପିଠା ପଣା ସବୁ ପ୍ରୋଗ୍ରାମ ହେଇଥିଲା ଏଇ ଯୋଉ ବର୍ଷା ଟା କରେଇ ଦେଲାନି। ଆଉ ହଉଛି ଏ ରଜରେ କଣ କରିଥିଲ ପିଠା ଅହୁଁ ହୁଁ।
ଏ ରଜରେ ତ ପ୍ରଥମ ରଜରେ ଏ ଇଟିଲି ଫା ପୋଡ ଆମର ରଜରେ ମେନେ ପୋଡପିଠାରେ ର ଆଗ କରା ହୁ ପୋଡ ପିଠା ହେଇଥିଲା ଜନ୍ତ ତିକି ତାକୁ ନଡ଼ିଆ ଚାଉଳ ଯେ ପକେଇ ଦେଇକି ତାର ସବୁ ଅଦା ଗୋଲମରିଚ ଗୋଲମରିଚ ଗୁଜୁରାତି ସବୁ ପକେଇକି ତାକୁ ପୋଡ଼ା ଜନ୍ତକି ପୋଡ଼ା ହେଇଥିଲା ତାର କଦଳୀପତ୍ର ଦେଇକି ତାକୁ ତାକୁ ସେଟ୍ କରିକି କଡ଼େଇରେ ପୋଡ଼ାଗଲା ତାରେ ସେ ପିଠା କହିଲ ତାର ସକାଳେ ପୁଣି କଟା କରିକି ଇଟିଲି ହେଇଥିଲା ମଟନ ତରକାରୀ ତାପରେ ରବିବାର ଯେହେତୁ ପ୍ରଥମ ରଜ ପଡିଥିଲା ସେଥିରେ ମଟନ ବି ହେଇଥିଲା ଆଉ ପିଲାମାନେ ସବୁ ଖାଇଲେ ଖାଇକି ସବୁ ଦୋଳି ଖେଳିଲେ ତାପରେ ଭାତ ସେଦିନ ଯୋଉ ଅଭିଆରି ଝିଅମାନେ ଭାତ ଖାଆନ୍ତି ନା ସେମାନେ ସବୁ ପିଠା ସବୁ ଦିନରେ ଖାଇଲେ ପିଠା ଖାଇଲେ ସନ୍ଧ୍ୟାରେ ବି ଜଲଦି ଖାଇ ଦେଇେକି ତାଙ୍କର ପ୍ରୋଗ୍ରାମ ସେଟ୍
ଟ ଖରାପ ହେଇଯିବ ନା।
ଦୋଳି ହେଇଥିଲା ଆଉ ତାପରେ ସେଠି ବି ଦୋଳି ପାଖରେ ଆମର ଯୋଉ ହେଇଥିଲା ଯୋଉ ସେଠି ବିଭିନ୍ନ ପ୍ରକାର ଖାଇବା ବି ସବୁ ହେଇଥିଲା।
ଆଉ ଆଜି ଆଉ କଣ କହିଲ? ଆପଣ ବି କୋଉ ମାନେ ଭାଗ ନେଇଥିଲେ କୋଉ ଇଏରେ ହିଁ ହିଁ।
ଆମର ମେନେ କବାଡି ଖେଳ ହେଇଥିଲା ତାପରେ ଶଙ୍ଖ ହୁଳ ହୁଳି ପିଠାରେ ଭାଗ ନେଇଥିଲୁ ଆମର।
କୋଉ ପିଠା ଟା ଭଲ କରିଦେ ମାନେ ପାରିବ?
ତ ମୁ ଆମେ ତ ନେଇଥିଲୁ ଆମଠୁ ଆହୁରି ଟ୍ୟାଲେଣ୍ଟ ବାଲା ଅଛନ୍ତି ସେମାନେ ସବୁ ନେଇଥିଲେ ଏ ସବୁ ଏ ତାର ଭାଗ ପିଠା ପୋଡ ପିଠା ଇଟିଲି ପିଠା ଏଣ୍ଡୁରି ପିଠା ବିଭିନ୍ନ ପ୍ରକାର ପିଠା ନେ ନେଇଥିଲେ ରଜ ଆସିଲଥିଲେ ତା ପରେ ସେ ସମସ୍ତଙ୍କର ଟେ ଖାଇଲେ ଯାହାର ଭଲ ଲାଗିଲା ତାଙ୍କର ଫାଷ୍ଟ ସେକେଣ୍ଡ ଥାର୍ଡ ଏମିତି କରଛନ୍ତି।
କଣ ପ୍ରାଇଜ ପ୍ରୋଗ୍ରାମ ସରିଲାଣି?
ହଁ ଆମର ସରି ରଜ ଶେଷ ରଜ ଦିନ ସବୁ ପ୍ରାଇଜ ଦିଆ ଦି ସରିଗଲା ଆଉ ସବୁ ଯିଏ ଯୁଆଡ଼େ ପଳେଇବେ ନା ଆଉ କି ଜଜ ବି ସେ ସେଇଦିନ ଡକା ହେଇଥିଲା ଜଜ ଆସିଥିଲେ ଉ ସମସ୍ତଙ୍କୁ ଦିଆ ସରିଗଲା।
ପ୍ରଜ ପ୍ରୋଗ୍ରାମ ଟା ଟିକେ ସରିନି ଏ ବର୍ଷ ଫାଷ୍ଟ କିରି ହେଇଛି ନା ସମସ୍ତେ ଟିକେ ଇଏ ହେଇଛନ୍ତି କରିବେ ମାନେ ସବୁ ବହୁତ ମାନେ ଆମର ପିଲା ମାନେ ଝିଅ ପିଲା ସବୁ ଦାୟିତ୍ଵଟା ବୁଝୁଥିଲେ।
ଓ। ହ ଆମର ବି ସେଇ ଝିଅ ମାନେ ତ ଏରା ବୋଝାବୁଝି କରିଥିଲେ ଆଉ ପୁଅ ମାନେ ବି
ଆଉ ଏ ଆମର ସ୍ଵୟମ୍ ସ୍ଵୟା ସହାୟକ ଗୋଷ୍ଠୀ ସବୁ ସେମାନେ କାମ ନେଇଛନ୍ତି ସେମାନେ ସବୁ ସବୁ କାମ ଆଣିକି ସେମାନେ ସବୁ ଆଣିକି ଆମର ଏଇଟା
ଓହୋ। ଆଉ ହଉଛି କୁଆଡେ ମାନେ ବା ଯାଇନି ଆଉ କୁଆଡେ ବୁଲି ଯାଇନ?
ନାଇଁ ରଜରେ ତ ସେଇଠି ସମସ୍ତେ କୋଉ ବନ୍ଧୁ ଘରକୁ ସବୁ ବନ୍ଧୁବାନ୍ଧବ ଆସିଲେ କୁଣିଆ ମନ୍ତର ଆସିଲେ ସବୁ ଏଇଠି ଏକାଠି ହେଲେ ସବୁ ଏମିତି କଲେ ଇବ ସେ ଆଉ ଯାଇନୁ କୁଆଡେ। ସବୁ ବର୍ଷ ଯାଉ ବୁଲାବୁଲି କରୁ ତଥାପି ପାଖରେ ଯୋଉ ଦିନ ସକାଳେ ବୁଲାବୁଲି ଥିଲ ଯାଇଥିଲୁ ପାଖ ପାଖରେ ଆମର ଏଠି ବୁଲେଇକି ଯାଇଥିଲୁ ତା ଘର ସମୟ ସାଙ୍ଗ ସାଥି ହେଇକିନା ସାଙ୍ଗ ଘର ମାନଙ୍କୁ ଯାଇଥିଲୁ ବୁଲାବୁଲି କରୁ ତାପରେ ସନ୍ଧ୍ୟା ମାର୍କେଟରେ ବି ଯାଉ ଖଖା ପାଖେ ମାର୍କେଟ ରେ ସାଙ୍ଗ ହେଇି ସବୁଲାବୁଲି କରୁ। ସେଇ ତ କିଛି କରାକୁରି ହୁଏନି ଘରେ ଝିଅ ପିଲା ମାନେ ଆଉ ବାହାରୁ ସବ ବୁଲାବୁଲି କରି ଖାଇ ପିଇକି ଘର
ହଁ ଯାହା ହଉ ବଜାର ପାଖ ହେଇକି ବି ମାନେ ରଜ ଟାକୁ ଭଲ ଭଲ ମାନେ ଇଏରେ କାଟିଲ ଗାଁ ଯେମିତି ମାନେ ଜଣା ପଡୁନି ଯେ ଗାଁ ଭଳିଠୁ ମାନେ ଇଏଉନି ଆଉଛି ଆମର ଆମର ବି ଅଛି ପିଠା ପ୍ରଦାମ ଆମେ ବି ଭଲ କର ହେଲେ ପ୍ରଥମ ଟା ହଉନି ସବୁ ଲେଖି ଲିଷ୍ଟ କରିଥିଲି ହେଲେ ବର୍ଷା ଯକୁ କରିପାରିଲେଣି। ହଁ ଆର ବର୍ଷ କରିବେ ଆଉ।
ଏଠି ବି ସେଇ ଯୋଉ ଖରା ଯୋଗୁ ଟେଣ୍ଡ ହେଇଥିଲା ଗରମ ଯୋଗୁ ବେଶୀ କରି ହେଲାନ ଦିନ ବଳା। ସବୁ ସନ୍ଧ୍ୟା ପାଞ୍ଚଟା ଚାରିଟା ପାଞ୍ଚଟାାରୁ ସବୁ ଆରମ୍ଭ ହେଇଥିଲା ଆମର ଦିନରେ ଖାଲି ଦୋଳି ଖେଳା ହୁଏ ସନ୍ଧ୍ୟାରେ। ପ୍ରୋଗ୍ରାମ କରାହୁଏ।
ହ ହୋ। ତମର ମାନେ ପିଲା ଯୋଉ ନାଚ ଫାଚ ପ୍ରୋଗ୍ରାମରେ ଭାଗ ନେଇଥିଲି।
ହଁ ପିଲା ନାଚରେ ଭାଗ ନେଇଥିଲେ ଛୋଟ ଛୁଆ ମାନେ ନେଇଥିଲେ ଭାଗ ବଡ ପିଲା ବି ନେଇଥିଲେ ତାର ମା ମାନେ ବି ସବୁ ଭାଗ ନେଇଥିଲେ ଏ ରାମସର ନେଇଥିଲେ ଭାଗ ତାର ଓଡିଶୀ ଭଜନ ବିଭିନ୍ନ ପ୍ରକାର ନାଚ ସବୁ ପିଲା ମାନେ କଲେ ଆ ଖେଳ ବି ହେଲା ଅ ମୁଜିକ ଚୟାର କଲେ
ହଁ ସବୁଆଡ଼େ ମାନେ ଏଇ ପ୍ରୋଗ୍ରାମ ସବୁଆଡ଼େ ମାନେ ଗାଁ କରିଦେଲା ଏଟା ମାନେ ଆମେ ଏତେ ମାନେ ରଜ ମହସ ଟା ସବୁ ମାନେ ଆମେ ଟିଭି ମାନ ସବୁ ଏମିତି କରନ୍ତି ଆମେ ସେଠୁ ଦେଖିଥିଲୁ ମାନେ ଏବେ ପୁରା ଗାଁ ଗାଁ ସବୁ ପୁରା କମ୍ପଲସରୀ ଗାଁ ଗାଁ ବଜାର ସହର ସବୁଆଡେ ତ ହେଇଗଲା ଆଉ।
ହଁ ପିଦ୍ଧୁଥିଲା ସ ସବୁଆଡେ ଇ୍ରଭ କଲାଣି ସବୁ ଜଣିଲେଣି ଆମର ସବୁ ସବୁ ସେମାନେ କଲେ ଆମେ ବି ସବୁ ତ କରୁଛନ୍ତି ଆଉ ଭଲ ବି ସେମିତି ସବୁ ଟିକେ ଗଲେ ସ ଜାଣି ଗଲେ ସବୁ ଝିଅ ମାନେ ସବୁ ଭଲ ଖୁସି ଲାଗିବ ଗୋଟେ।
ଓହୋ ଆଉ ହଉଛି ପୁଣି ତ ଆଗକୁ ହେଇ ଆସିଲା ରଥଯାତ୍ରା ବର୍ଷା ତ ଭଲ ପାଗ ଦେଖେଇଲାଣି। ଆଉ ମୁଁ କହିଲି ସେପଟେ ରଥ ଟଣା ହଉଚି ନା?
ରଥ ଯାତ୍ରା ହଁ ରଥ ହଉଚି ଏ ଏଠି ଆମର ହଉଛି ଏଠି ଆମର ଯେମିତି ପୁରୀରେ ଯେମିତି ରଥଯାତ୍ରା ନଅ ଦିନି ଯାକ ତାଲ ସବୁ ହୁଏ ଏଠି ସେମିତି ହଉଚି ପୁରୀ ପୁରୀଠୁ ଟିକେ କମ ହଉଛି ଆଉ ପୁରୀ ସବୁ ପ୍ରକାର ନିତି ନିୟମ ଏଠି ଟିକେ କମ ହୁଏ ନାଇଁ ଆମର ଗୋଟେ ରଥ ହୁଏ।
ସେଇ ଗୋଟିଏ ରଥହି
ଆଉ
ହଉ ହଉ ହଉ ବି ରହୁଛି ପରେ କେତେବେଳେ କଥା ହବ। ହଉ ଜୟ ଗୁରୁ।
କାଟିସା